ହ୍ୟାଲୋ।
କଣ କରୁଛନ୍ତି ଏବେ?
ନାଇଁ ରୋଷେଇ ବାସ କରିକି ଆସିକି ଟିକେ ବସିଛି ଗଡ ପଡ ହଉଛି ଆଉ। ଆପଣ?
ମୁଁ ଏବେ ଜଷ୍ଟ ଖାଇକି ଉଠିଲି।
କଣ ଖାଇଲେ?
ମୁଁ ଟିକେ ଭାତ ଖାଇଲି ସେ ଆଉ ପଟେ ରୁଟି ଖାଇଲି। ହଁ
ଆପଣଙ୍କର ଟିକେ ନେଟୱାର୍କ ବୋଧେ ଅପଡାଉନ୍ ହଉଛି ଭଏସ୍ ଟା ଆପଣଙ୍କର କ କଟି କଟିକିନା ଆସୁଛି।
ଏବେ ଠିକ ଶୁଭିଲା କି?
ହଁ ହଁ ଏବେ ଠିକ ସୁଭିଲା।
ଆଜ୍ଞା ଟାୱାର ଟିକେ ପ୍ରୋବ୍ଲେମ ରହୁଛି ତ।
ହଁ ହଁ କିଛି ନାହିଁ। କଣ କହୁଥିଲେ କଣ ଖାଇଛନ୍ତି?
ମୁଁ ଖାଇଲି ରୁଟି କି ଗୋଟେ ପଟ ଆଉ ଭାତ ଅଳ୍ପ ଖାଇଲି ଆଉ ହେଲା।
ଆପଣ ରୁଟି ଆଉ ଭାତ ମିଶେଇକି ଖାଆନ୍ତି?
ମୁଁ ଭାତ ଖାଏ ଆବେ। ମାନେ ଭାତ ଅଳ୍ପ ଆଣେ ରୁଟି ପଟେ ଖାଏ ରାତିରେ। ନାନା ଏମିତି ନାଇଁ କେବେ କେବେ।
ଉୁଁ ହୁଁ ନାଇଁ ଆମର। ଆମର ଯଦି ହବ ପଖାଳ ହବ। ଆଉ ନହେଲେ ଯଦି ହବ ରୁଟି ହବ ଆଉ
ପଖାଳ ଟା ମୁଁ ଖାଏ ମୁଁ ଖାଏ ବୁଝିପାରିଲେ କି।
ହଁ ଆମର ବି ମୁଁ
ହଁ
ପଖାଳ ହିଁ କରିଦିଏ ଅଧିକାଂଶ ସମୟ, ଏବେ ତ ଟିକେ ଥଣ୍ଡା ପଡ଼ିଲାଣି ମାନେ ଯେହେତୁ ବର୍ଷା ଆମର ହଉଛି ଦି ଚାରି ଦିନ ହବ।
ନାଇଁ ଆମର ଆଡେ ବର୍ଷା ନାହିଁ ଉଠେଇଛି କିନ୍ତୁ ବର୍ଷା ନାହିଁ।
କାଲି ପରା ଏଠି ମାନେ ଦିନ ସାରା ଏତେ ବର୍ଷା ହେଲା ମୁଁ ମୋ ଝିଅକୁ ନେଇ ଯାଉଥିଲି ଭୁବନେଶ୍ଵର ଯାଉଥିଲି ଟିକେ
ହଁ ଏଟା ମାନେ ମାନେ କୋଉଥିରେ ଗାଡ଼ି ରେ ନା ନା
ବସ୍ ବସ୍ ବସ୍। ତ ବସ ରେ ଯୋଉ ଯାଉଥିଲି କଣ ହେଲା ନା ମାନେ ଆମେ ବସ୍ ଷ୍ଟପଜରେ ଯାଇକି ଠିଆ ହବୁ କିଛି ସମୟ ଠିଆ ହେଲା ପରେ ବସ୍ ଆସିବ ଆମେ ଯିବୁ ତ ଆମର ସେ ସେଠି କଣ ହଉଛି ନା ରୋଡ ର ନୂଆ ରୋଡ ତା ସାଇଡ କୁ ତିଆରି ହଉଛି। ଯୋଉ କଣ କୁହନ୍ତିତ ତ ଫୋର ଲେନ ନା କଣ ଏମତି? ହଁ ତ ଯେମିତି ତ ଯୋଉ ଫୋଅର ଲେନ୍ ଯୋଉ ତିଆରି ହୁଏ ସେ କଣ କରୁଚନ୍ତି ନା ଆଗରୁ ଯୋଉ ଗଛ ସବୁ ଲଗା ହେଇଥିଲା ରୋଡ ସାଇଡ ରେ ତ ଜାଣିଥିବେ।
ହୁଁ ହୁଁ ହୁଁ।
ତ ତାକୁ କଣ କରିଚନ୍ତି କାଟିବେ ବୋଲି କାଟିବେ ବୋଲି ପୁରା ମାଟି ଫାଟି ପକେଇ ଆଉ ଏମିତି କରିଦେଇଛନ୍ତି ତ ଯୋଉ ବର୍ଷା ଟା ହେଲା ସେଥିରେ ସବୁତକ ପାଣି ମାନେ ମାଟି ଧୋଇ ହେଇ ଆସି ରୋଡ ଉପରେ। ସେଠି ଯୋଉ ବି ଦି ଚକିଆ ଯୋଉ ବି ଯାନ ସବୁ ଗଲା ଗୋଟେ ଝିଅ ଟେ ଆମ ଆଗରେ ଯାଉଥିଲା ଖସିକି ଏତେ ଜୋରରେ ପଇଲା। ତାପରେ ଆହୁରି ଗୋଟେ ବାଇକ୍ ଗଲା ସିଏ ବି ଖସିକି ପଇଲେ। ତାପରେ ଆମେ ଫେରିଲୁ ଯେତେବେଳେ ପାଞ୍ଚ ସେତେବେଳକୁ ଆମେ ଭାବିଲୁ କାଳେ ଶୁଖି ଶାଖି ଯାଇଥିବ ଉଁ ତ ସେତେବେଳେ ବି ବର୍ଷ ବର୍ଷା ହଉଥିଲା। ସେତେବେଳେ ବି ଲୋକ ସବୁ ବସିଛନ୍ତି କହୁଛନ୍ତି କି ଏତେ ଜଣ ଖସିକି ଆଜି ପଡିଲେଣି। ଛଅ ଜଣ ଖସିକି ପଢଡିଚନ୍ତି ସେଠି।
ହୁଁ ବର୍ଷା ଟିକେ ପ୍ରୋବ୍ଲେମ ଜୋରେ ହେଇଥିଲା ଆମ ଆଡେ ବର୍ଷା ନାହିଁ। ଝିଅଟି ପାଠ ପଢୁଛି ନା କଣ ସେଠି ଭୁବନେଶ୍ଵରରେ।
ଉଁ ନାଇଁ ମାନେ ଝିଅ ପଢିବ। ତ ବୋଲି ତା ସହିତ ଟିକେ ବୁଝାବୁଝି ମାନେ ସିଏ ତ ସବୁ ବୁଝେ ମୁଁ କିଛି ଏତେ ବୁଝାବୁଝି କରେ ନା। ଆଁ ମୁଁ ଖାଲି ତା ସହ ତ ଟିକେ ଯାଇଥିଲି ଆଉ ସେ ଏକୁଟିଆ କଣ ଯିବ ମୁଁ ଟିକେ ଦେଖିଦେବି କଲେଜ ଟା। ଆଉ କଣ ଆଉ ହଷ୍ଟେଲ ଟା ଟିକେ ଦେଖା ଦେଖି କରିଦେବି ବୋଲି ଯାଇଥିଲି ଆଉ।
ହଁ ପ୍ଲସ୍ ଟୁ ପଢ଼ିବା ନା ପ୍ଲସ୍ ଥ୍ରୀ।
ନା ନା ତାର ପ୍ଲସ୍ ଥ୍ରୀ ସରିଯାଇଛି ସିଏ ପ୍ଲସ୍ ଥ୍ରୀ ସାରିକି ସିଏ ଏମ୍ ବି ଏ କରିବ ବୋଲି ଆମେ ଯାଇଥିଲୁ ପ୍ରାଇଭେଟ କଲେଜ ଦେଖିବା ପାଇଁ।
ଓକେ ଆଜ୍ଞା ହଉ ହଉ।
ତାର ସବୁମାନେ ଟେନ୍ଥ ଜାଙ୍କେ ପ୍ଲସ୍ ଟୁ, ପ୍ଲସ୍ ଥ୍ରୀ ସବୁ ଗମେଣ୍ଟ ରେ।
ହୁଁ ହୁଁ।
ହଁ କିନ୍ତୁ ଏମ ବି ଏ ଟା ଯଦି ଆମେ ମାନେ ଏମତି ଗମେଣ୍ଟ କଲେଜରେ କଲାଏଳକୁ ତ ଭଲ ଏତେ କିଛି ପ୍ଲେସମେଣ୍ଟ ନାହିଁ।
ନାହିଁ ଆଉ ହଁ।
ହୁଁ ସେଥିପାଇଁ ବାଧ୍ୟ ହେଇ ପ୍ରାଇଭେଟ ରେ କରଉଛୁ ଆଉ।
ହଁ ଭଲ ପ୍ରାଇଭେଟ ବି, ପ୍ରାଇଭେଟି ଟିକେ ହଷ୍ଟଲ ଫଷ୍ଟେଲ ଟିକେ ରହିବା ଟିକେ ଦେଖିବେ ଭଲ ନହେଲେ ମେସ୍ ଗୁଡ଼ା ବି ଦେଖିବେ ଭଲ, ଯଦି ମେସିଂ କରିବେ ତ ଭଲ ନହେଲେ ହଷ୍ଟେଲରେ
ହଁ ହଷ୍ଟେଲ ବା ଅଧିକା ପଇସା ଆମେ ହଷ୍ଟେଲରେ ରଖିବୁନୁ।
ହୁଁ।
ମେସ ରେ ହିଁ ମାନେ ମେସ ରେ ହିଁ ସାଙ୍ଗ ହେଇକି କାଲି ବା ରୁମ ଦେଖିଲୁ ଗୋଟେ, ଚାରି ଜଣିଆ ରୁମ୍ ଆଉ ତାର ଭଲ ଥିଲା ମାନେ ପଇସା ଦି ହଜାର ଟଙ୍କା ତାଙ୍କର ଯୋଉ ଖଟ ମାନେ ଶୋଇବା ପାଇଁ ଯୋଉ ରହିବା ପାଇଁ। ଆଉ ଇଲେକ୍ଟ୍ର ବିଲ୍ ଦୁଇଶହ ତିନିଶହ ଆସିବ ଆଉ, କିନ୍ତୁ ପ୍ରାଇଭେଟରେ କହୁଛନ୍ତି କି ମାନେ ମାସକୁ ପାଞ୍ଚ ହଜାର।
ହୁଁ।
ତାପରେ ଖାଇବା ଅଲଗା, ଚାରି ହଜାର ପାଶହ ଅଧିକ ହେଇଯାଉଛି ନା।
ଏ ଆପଣଙ୍କ ସେପଟେ ପର୍ବପର୍ବାଣି କଣ ସବୁ ମାନେ ସେପଟେ ଏରିଆରେ ଆପଣଙ୍କ ଏରିଆରେ? ଭଲ
ନାଇଁ ଆମର ତ ମୋର ତ ମାନେ ଯୋଉ ଯୋଉ ବାପ ଘର ବି କେନ୍ଦ୍ରାପଡା।
ହୁଁ ହୁଁ ହୁଁ ବାପ ଘର କେନ୍ଦ୍ରାପଡ଼ା, ନା କଣ? ହ ହଁ ଠିକ ଅଛି ହଁ।
ମାନେ କେନ୍ଦ୍ରାପଡ଼ା କହିଲେ ଶାଶୁଘରଟା ପ୍ରପର କେନ୍ଦ୍ରାପଡ଼ା ନୁହଁ ଟିକେ ଏପଟ ସାଇଡ଼୍
ବୁଝିଲି।
ହୁଁ। କିନ୍ତୁ ଯୋଉ ଘର ଟା ଆମର ବାପ ଘର ଟା ସେଇଆଡେ ତ ଆମର ଠାକୁର ବାଡି ଅଛି, ଉଁ ଠାକୁର ତ ସେଠି କଣ ନା ଆମର ଦୋଳ ବହୁତ ବଡ
ଭଲ, ଭଲ କିରେ
ହୁଁ ତ ସେଇଠି ସବୁ ଦୋଳରେ ମାନେ ଏମତି ଠାକୁ
ମେଲ-ମେଲଣ ଦୋଳ ମେଲଣ କରୁଥିବେ ଆଉ।
ହଁ ହଁ ଯୋଉ ଷଣ୍ଢ ନାଚ, ମେଣ୍ଢା ପୋଡି ସବୁ ହୁଏ।
ହୁଁ ଆଉ ଯୋଉ ଚାଷ ବାସ ସେପଟେ କଣ ଭଲ ହୁଏ?
ଚାଷ ବାସ ଆମର ତ ଆଉ ମୋ ଭାଇ ମାନରେ କେହି ଚାଷ ଆଉ କରୁନାହାନ୍ତି। ମୋ ଭାଇ ଆର୍ମିରେ ଅଛି, ଆଉ ଆମର ଯ ଜମି ମୋ ବଡ଼ ବାପାଙ୍କର ଯିଏ ମାନେ ପିଲା ପିଲି ସେ ସବୁ ଦେଖନ୍ତି। ସେଇ ଧାନ ସେ ସେ ନିଜେ କିଛି କରନ୍ତିନି ଭାଗ ଦେଇ ଦେଇଛନ୍ତି ସବୁ।
ନାଇଁ ତମ ଶାଶୁ ଘର ଆଡ଼େ କେହି କରନ୍ତିନି।
ହୁଁ ଆମ ଶାଶୁଘରେ ବି ସେଇଆ।
ହୁଁ ହୁଁ।
ଆମ ଶାଶୁରେ ଏମତି ଗୋଟେ ଜମିରେ ଧାନ ହୁଏ, ଆଉ ଗୋଟେ ଜମିରେ ମୁଗ ଏମିତି ପୁଣି ସେ ଜମିକୁ ଧାନ ମୁଗ ଏମିତି କରିଥାନ୍ତି ଆଉ।
ହୁଁ ହଁ ହୁଁ।
ଆଉ ଆପଣଙ୍କର ସେଆଡେ କଣ ଫେମସ୍?
ଆମର ଏପଟେ
ହୁଁ।
ଏପଟେ ଦଶହରା ବଳଦ ଭଲ ଦଶହରା ଯାତ୍ରା ଟା ଭଲ ହୁଏ। ବୁଝିପାରିଲି ଆଉ ଲକ୍ଷ୍ମୀ ପୂଜା ଭଲ ହୁଏ।
ଉୁଁ ହୁଁ।
ତାପରେ ଆମ ଗାଁ ରେ ହଉଛି ରଥଯାତ୍ରାଟି ଭଲ ହୁଏ ଆମ ରଥଯାତ୍ରା ପାଇଁ ରଥ ତିଆରି ଚାଲିଛି
ଅ ହଁ। ଠାକୁରଙ୍କ ନାଁ ଟା କଣ?
ଆମର ଏ ଜଗନ୍ନାଥ ମନ୍ଦିର ବା ଆମର
ହୁଁ ମାନେ ଥିବ ନା ଯେମିତି ପୁରୀ ଜଗନ୍ନାଥ
ଆମର ପା ହଉଛି ଆମର ଜଗନ୍ନାଥ ଉ ହୁଁ ମନ୍ଦିର ଆମର ଗାଁ ନା ଟା ମୁଁ କହିବିନି ଏଥିରେ ପରେ କହିବି।
ହଁ ହଁ ଓ ଗାଁ ନା ଅନୁସାରେ ହେଇଛି ନା?
ହଁ।
ଆଚ୍ଛା ଆଚ୍ଛା।
ଆଉ ଆମର ଏଠି ଏ ରଥଯାତ୍ରାଟି ଭଲ ହୁଏ। ଆମ ଆମ ନିଜ ଗାଁ କଥା କହୁଛି ଲକ୍ଷ୍ମୀ ପୂଜା ଦୋଳଯାତ୍ରା ଦୋଳ ପୁର୍ଣ୍ଣିମା ଆଉ ଆମର ହୁଏ ଗୋଟେ ଅଷ୍ଟପ୍ରହରୀ ନାମ ଯଗ୍ୟଂ ଗୋଟେ ଭଲ ହୁଏ।
ଓ ହୋ ଆମର ଏପଟେ ଯୋଉ ଜ୍ୟେଷ୍ଠ ପୂର୍ଣ୍ଣିମା ବହୁତ ମାନେ ମୋ ଶାଶୁଘର ଆଡେ ଜ୍ୟେଷ୍ଠ ପୂର୍ଣ୍ଣିମା ବହୁତ ଇଅ ମାନେ ଧୁମଧାମ ରେ ହୁଏ।
ଏବେ ରହୁଛନ୍ତି କେଉଁଠି ଶାଶୁ ଘରେ ନା ବାବାଘରେ?
ନାଇଁ ଶାଶୁଘରେ ହିଁ ଅଛି।
ହଁ ହଁ।
ଆଉ ଆମର ଏଇଠୁ ପାଖରେ ମାନେ ଆମ ଡିଷ୍ଟକ ରେ ତ ଯାଉନି ଅଲଗା ଡିଷ୍ଟ୍ରିକ୍ଟ ରେ ଯାଉଛି କିନ୍ତୁ ଆମର ସେଇ ପାଖରେ ଯେହେତୁ ଅ ଅଚ୍ୟୁତାନନ୍ଦ ଶୁଣିଥିବେ ତ?
ହଁ ବୁଝିଲି ବୁଝିଲି।
ହଁ ସେଠି ଆମର ଜେଷ୍ଠ ପୂର୍ଣ୍ଣିମା ବହୁତ ମାନେ ଧୁମଧାମ ରେ ହୁଏ। ଆଉ ଆମେ ଯାଉ ରାତି ମାନେ ଭୋର ଉଁ ଚାରିଟାରେ ପହଞ୍ଚିଲା ବେଳକୁ ବି ସେଠି ବହୁତ ଭିଡ ହେଇଯାଇଥାଏ। ଠାକୁରଙ୍କ ଦର୍ଶନ ପାଇଁ କାହିଁକି ନା ସେଇ ଦିନ ଆମର ଠାକୁରଙ୍କ ପାଖକୁ ଛାଡନ୍ତି ଦର୍ଶନ କରିବା ପାଇଁ।
ହୁଁ ନାଇଁ ସେଇଟମେ ତ ସେଇ ସମୟଟାରେ ସବୁ ବେଳେ ଭିଡ ରହେ
ହୁଁ ତ ଆମେ ଯାଉ ଆଉ, ଆମେ ତିନିଟା ରାତିରୁ ମାନେ ମୋ ସ୍ଵାମୀ ଆଉ ମୁଁ ଯାଉ ବାଇକ ରେ ପାଖ ଏଇଠୁ ମାନେ ସେଇ ପାଞ୍ଚ ଛଅ କିଲୋମିଟର ଉ ସାତ କିଲୋମିଟର ଭିତରେ। ଉଁ ଯାଉ କିନ୍ତୁ ମାନେ ତିନିଟା ରାତିରେ ଗଲାଏକୁ ବି ସେଠି ଲୋକ ସବୁ କଣ କରିଥିବେ ନା ଦର୍ଶନ କରିବେ ବୋଲି ଗାଧେଇ ପାଧେଇ ଶୋଇ ପଡିଥିବେ ନଈବାଲିରେ।
ଅଁ ହଁ ହୁଁ ହୁଁ ହୁଁ।
ଆମ ଦର୍ଶନ କରୁ ଯାଉ ଭୋଗ ରାଗ କରୁ ଆସୁ ଆଉ ସିଏ ଗୋଟେ ଆମର
କର ରହି ଆଗରୁ ଅଛି ଗୋଟେ ଟ୍ରାଡିସନ ଅଛି। ଠାକୁରଙ୍କ ଗୋଟେ ନିତି ନିୟମ ଅଛି ଆଉ ଏଇଆ।
ହଁ ସେଦିନ କଣ ସ୍ନାନ ପୂର୍ଣ୍ଣିମା ନା କଣ ଯୋଉ ଜଗ
ସ୍ନାନ ପୂର୍ଣ୍ଣିମା ଜଗନ୍ନାଥଙ୍କର ପ୍ରଥମେ ସ୍ନାନ ପୂର୍ଣ୍ଣିମା ହେବେ
ହୁଁ।
ନା ପୂର୍ଣ୍ଣିମା ପରେ ତାପରେ ଅଣସଣ ଘରେ ରହନ୍ତି।
ହଁ ସେତେବେଳେ ବୋହୁତ ଗୁଳୁ ଗୁଳି ହୁଏ।
ଗୁଳି ଗୁଳି ହୁଏ ଠାକୁରଙ୍କୁ ଜର ଆସେ ସେଇ ସମୟରେ ତାଙ୍କ ଦେହ ଖରାପ ହୁଏ ନି ସେଇ ସମୟରେ। ହୁଁ ଆମର ଏଠି ହୁଏ ସବୁ ନୀତି ଯେମିତି ତମେ ଆମର ଜଗନ୍ନାଥଙ୍କର ଯୋଉ ନୀତି ନିୟମରେ ଆମର ଏଠି ସେ ଆମର ସେମିତି କରାଯାଉଛି।
ହଁ।
ଠାକୁରଙ୍କର ଯେତିକି ଆମର ରହେ ବିଧି ତାଙ୍କର ଏଇ ଜିନିଷଟା ଏଇ ଦିନ ହବ ଏଇ ଦିନ ଠାକୁର ପୋଡା ପିଠା ଖାଇବେ। ଏଇଦିନ ଉଁ ସର ଲବାଣୀ ଖାଇ ସେ ଏ ତ ସବୁ ହୁଏ ସେଇ ଅନୁ ସବୁ କରାଯାଉଛି।
ହୁଁ। ହୋଉ ତାହେଲେ ହଁ ଆଜ୍ଞା ଆଜ୍ଞା ଆଜ୍ଞା।